ହଁ କଣ କରୁଛୁ, କଣ କରୁଛୁ?
ଏଇଠି ବଇଛି।
ଖାଇସାଇଲୁଣୁ?
ହଁ।
କଣ ନଗେଇ ଖାଇଲୁ?
ଖାଇନି-ଇ-ଇ-ଇ-ଇ ମାଛ ଭଜା ଆଉ ଆମ୍ବ।
ହଁ।
ଆଁ, ଆ ତୁ ତୁ କନ କାଇଲୁ?
ମୁଁ ସେଇ ମାଛ ଆଉ।
ହଁ।
ହଁ।
ଆଉ ଆଉ ବାର ଦେଖିଲେ ମାଛ ଆମ ଆ
ମାନେ?
ନନା ଯାଇଛି ବିଲୁ ନନା ଯାଇଛି ଜାରକା।
ଆଁ ହଁ।
ଆଉ କାବୁଲା ଯାଇଛି ବିଲୁକୁ।
ଓହୋ।
ଆ ବିଲରେ ବିଲରେ ସାର ନେଇକି ପକେଇକି ଆସିବ ଆଉ।
ଓହୋ ପାଗ କେମିତିଆ?
ରଟର ସଜାରିବ ଆଉ ରୋଟର ଆଉ।
ଓହୋ।
ହଁ।
ଆଉ ପାଗ କେମିତିଆ?
ପାଗ ନରମ।
ହୁଁ ହୁଁ।
କାଅଁଳ ହେଇଚି।
ହୁଁ।
ହଁ ନାଁ। ବର୍ଷା ହେଇନି ପାଗ ନରମ ହେଇଛି। କାଅଁଳ ହଉଛି ଗୁଳୁଗୁଳି ହଉଛି ଆଉ।
ଓହୋ ଏଠି ପ୍ରବଳ ଗରମ।
ହଁ ବା ନନା ବାନ୍ଧି ଦେଇଛି ଗାଈ ତ ମୁଁ ଅନେଇକି ବଇଛି କାଳେ ଉପାଡି ଉପଡି ଦବ ସାବୁଳ।
କୋଉଠିକି ବାଡିରେ?
ହଁ ତା ଯୋଉ ଆଣ୍ଠିଏ ଘାସ।
ଓହୋ ଖାଉଛି ନା ଗାଈ ଖାଉଛି ନା?
ହଁ, ହଁ, ହଁ ଖାଉଛି।
ଅ।
ଆଜି ବାନ୍ଧି ଦେଇକି ଆଇଛି ମୁଁ ଏଠି ଅନେଇଛି ଆଉ। ଆଉ ତମ ତମର ଖିଆ ପିଆ ସଇିଲାଣି?
ନା ନା ତରକାରୀ ବସେଇଚି।
ହୁଁ।
ଏ ସେ ଶୋଇଛନ୍ତି।
ହଁ ଯିବେ କୋଉଠି ଡିଉଟି?
ଡ଼ିଉଟି ନା ହେଇଠି ଯିବେ ରାତିରେ।
ଓହୋ ରାତିକି।
ଆଉ ଯୋଉ ଇଏ ଆମର କାକୁଡି କଲରା ସବୁ ବାହାରିଲା?
ହଁ।
କଲରା ବାହାରିଲାଣି?
ବାହାରିଲାଣି ଯେ ତୋଳିନାହାନ୍ତି।
ଓହୋ ଅଳ୍ପ ଘରକୁ ଆଣିଛନ୍ତି ଖାଇବା ପାଇଁ ନା?
ନା ମ ଘରକୁ ନନା କିଣିକି ଆଣିଥିଲା।
ଓହୋ।
ଆଉ ଏ ଦି ତିନି ଦି ତିନିପାଳିର ଥୁଆ ହେଇଛି ହଁ ପଳେଇଲାଣି ଯେ କା କା ସେଦିନ ତୋଳିିକି ଆଣିକି ଦେଇଥିଲା ଶଶୁହରକୁ ଦିଇଟା ଆଉ ତାଙ୍କ ଯଦି ତୋଳୁଥିବେ ସେଇଆଡେ ବେ ବେପାରୀ ଦଉଥିବେ ନା ଆଉ ଘରକୁ ତ ଆଣୁନାହାନ୍ତି।
କଲରା କାକୁଡି ବି ସୁଧା ବୁଣା କଲରା ଜହ୍ନି ବି ବେପାରୀ ନଉଛନ୍ତି? ଉଁ
ଏରା ରେଟ୍ କମ୍ କରୁଛନ୍ତି ଆଜି ନାଲି କାକୁଡି ନେଇଯାଇଥିଲା ମୁଣିଏ ଖଣ୍ଡକ ଜାଲି ମୁଣିିଲେ।
ହୁଁ
ନେଇଯାଇଥିଲା ପୁଣି ସିଏ କହିଲା ନା କଣ ପୁଣି ମୁୁଣ୍ଡେଇକି ନେଇକି ଦେଲା। ହେରା କିଏ ଖାଇବ ନାଲି କାକୁଡିଉରା କତରେ ପକଡା ହବ। ଦିନେ ଦିଇଦିନି ଗାଇକି ଦିକିଲ ଖଣ୍ଡେର ଛିଙ୍କିଲା ଛିଙ୍କିଲା ଛିଙ୍କିଲା ଛିିଙ୍କିଲା।
ହଁ ତାକୁ ଥଣ୍ଡା ହେଲା ଆଉ।
ହଁ
ଉଁ ଯୋଉ ବର୍ଷା ହେଲା କିନ୍ତୁ କାକୁଡି କଲରା ଝୁ ସବୁ ଭଲ ନା।
ହଁ, ହଁ ହଁ।
ଆ ସେଦିନ ବା ଗୋଟେ ଦିନ ଯା ବର୍ଷା ହେଇଥିଲା।
ହଁ ପି ଝିପି ମେଗ ପକଉଥିବ କାଲି ରାତିରେ କାଳେ ଟୋପେ ହେଇଥିଲା।
ହୁଁ ହୁଁ
ପହଦିନ ପହଦିନ ଦିନ ମାନ ହେଇଥିଲା କାଲି ରାତିରେ ଟୋପେ ହେଇଥିଲା।
ଆଜି ତ ହେଇ କଣ କାଉଁଳିଆ କାଉଁଳିଆ କରୁଛି ଯଦି ହବ। ଯଦି ହବ ସେଇ ରାତିରେ ହବ କି କଣ ଆଉ। ହଁ ଆଉ।
ନା ଆଉ କଣ ମୁଁ କହିଲି ଦେଖିଆ।
କଣ କରୁଛୁ? ହଁ
ସମସ୍ତଙ୍କ
ଅ ହଁ ସମସ୍ତଙ୍କର ବାହାରିଲାନି। ଆଗରେ ନଗେଇଥିଲେ ବାହାରିଲାଣି ପଛରେ ଯିଏ ନଗେଇଥିଲେ ବାହାରିଲାଣି ସବୁ ବାହାରିଲାଣି।
ଉଁ ହୁଁ। ହଁ ସେପଟେ କଥା ହଉଥିଲି ଛୁଆ ପାଟି ଶୁଭିଲା କହ
ହଁ ମୁଁ କ ଯାଚୁ କିଛି ଆଛି ଯାନଚୁ କିଛି ଆସିବ ବୋଲି
ହଁ ହଁ ହଁ ତୁ ସେ କଲରେ କିଛି କହନା ଏଇ କଲ ରେକର୍ଡିଙ୍ଗ
ଓହୋ ଓହୋ ହଁ
ହୁଁ
ଆଉ ଆମ ବାରରେ ତ କାକୁଡି ଫଳି ବାରିରେ ତ ଦିଟା ଫଳିଥିଲା। ଗୋଟେ କିଏ ତାର ନେଇଗଲାଣି ଆଉ ଗୋଟେ ଏଇ ଅଛି ନା କଣ ଆଉ ଜହ୍ନି।
ବଡ ଟେଇ ଫଳି ଥିଲା ନା କଣ। ଫଳିଥିଲା ଯେଉଁଟା ବଡ଼ଟି ନା ଛୋଟଟି। ହ୍ୟାଲୋ
କଟି ହ୍ୟାଲୋ
ହାଲୋ।
ହଁ ଆଉ କଁ କିଛି କହିଲନୁ?
ଶୁବୁନେଇ ଟାୱାର ରହୁନେଇ ମୁଁ ଅଛି ସେପଟେ ଟାୱାରରେ ଥିନି ରେ ଛୁଆଟିଏ କାନ୍ଦିଲା। ପଳିଆଇନି ଏପଟୁ ଏପଟେ ଟାୱାର ରହୁନି।
ହଁ ମୁଁ ଅଇନି ବାରିରେ ଗୋଟେ ଗୋଟେ ଫଳିଚି।
ହୁଁ ଜହ୍ନି ଫଳିଲାଣି ଗୋଟେ ଗୋଟେ? ଆଉ ଯୋଉ କାକୁଡ଼ି ଯୋଉଟା କିଏ ନେଇଗଲା ହେଟା ବଡ଼ଟେଇ ନା ଛୋଟଟେ?
ମୁଁ ଆଉ ଦେଖିନେଇ ବୁଦା ହେଇଗଲାଣି ଯୋଉ ଘାସ ବୁଦା ବୁଦା।
ହଁ।
ଏ ହୁଁ ବାରି ଯାକ ଘାସ। ଆଉ
ଦେଲେ ହନ୍ତାନେଇ?
ଆଁ?
ଘାସକୁ ଉପାଡ଼ି ଦଉନୁ ସେ ଘାସକୁୁ ଉପାଡ଼ି ଦଉନୁ।
ଆରେ ସେ ବୁଦା ଭିତରେ ମୁ ବୁଦା ଭିତରେ ପ ଓପାଡ଼ିନି।
ଉଁ?
ଏ ଏରା ପଶି ହବନେଇ ପା ସେ ବୁଦା ଭିତରେ।
ପାଖା ପାଖ କରି ନଗେଇଥିଲୁ ଜହ୍ନିକି କାକୁଡ଼ିକି ଆଉ। ସେ ସେ ପୁରା ମାଡ଼ି ଗଲା ପରେ ଆଉ ତା ବି
ଜହ୍ନି କାକୁଡ଼ି ସବୁ ଏଖାଟି।
ତା ଭିତରେ ସବୁ ରହିଯିବ ବୁଢ଼ା ହେଇଯିବ।
ହଁ।
ହଁ।
ହଁ ଆଣ୍ଠିଏ ଘାସ ଘାସରେ କିଏ ପସିବ?
ସେଇ ତ ତାଦରେ ଯୋଉ ଖଡ଼ା ଆଉ ଅଛି ନା ନାଇଁ?
ନାଁ ଖଡ଼ା ଏଇ ସବୁ ଉଁ ଓପାଡି଼ କେରିଆଁ ଗୋଟି ଗୋଟିକିଆ ହେଇଚି। ମେଘ ହନ୍ତା କି ତାକୁ ଉପାଡ଼ି କୋଉଠି ଗୋଟେ ଗୋଟେ ବି ରୋ ରୋଇ ଦେଲେ ବଢି଼ଆନ୍ତା ବଢ଼ିଆ ନାଗୁଚି ଲୋ।
ଖଡ଼ା ଶାଗ?
ହୁଁ। ଶାଗ ଦିଟା ନେଇ ଆସିବୁ ସୁଜୁନା ଶାଗ ଗୋଟେ ଦିଟା ପକେଇଦବୁ ଜହ୍ନି ଟିକେ ପକେଇଦବୁ ବଢ଼ିଆ ନାଗୁଚି ଖାଇବାକୁ।
ଉଁ ଅଁ ହଁ ଜହ୍ନି ଯୋଉରା ନଗେଇଥିଲେ ହେରା ନେନ୍ତି ଜହ୍ନି ନାଁ ବଡ଼ ବଡ଼ ଜହ୍ନି?
ନାଁ ବେ ବଡ଼ ନେନ୍ତି ନାଁ। ସବୁ ବଡ଼। ବଡ଼ ହଉ ଛୋଟ ହଉ ଯାହା ଫଳୁଚି ଫଳୁ।
ହଁ ଆଉ ଯୋଉଟା ପଛରେ ନଗେଇଥିଲୁ ନେନ୍ତି ଜହ୍ନି କଇ। ଗଛ ଉଠିଥିଲା ହଁ ଆଉ ଉଠିଥିଲା ବା।
ସେରା ଉଠିଥିଲା ବୋଲିକି ସେଇ ନନା ଯୋଉ ମଞ୍ଜି ଦେଇଥିଲା ମତେ ସେଇଆକୁ ନଗେଇଥିନି ସେଇ। ସେତା ହେ ତା ସାଙ୍ଗେରେ ମାଡୁଚି ନା ଯେଇ ବଡ଼ ତା ସାଙ୍ଗେରେ
ହୁଁ ହୁଁ ହୁଁ।
ନେତି ନାହିଁ।
ନେତି ଜହ୍ନିଟା ବହୁତୁ ଫଳିବ।
ବହୁତ ଫଳିବ ହଁ।
ହଁ।
କହିଲା ହଁ ତା ପଡିବ।
ହୁଁ ହଁ ବା ସେ ବହୁତ ଫଳିବ ଆଉ ଏଟା ଅଳପ ଫଳିକି। ନାମ ଏ ଜହ୍ନୀଟା ଅଳପ ଫଳିବ।
ହୁଁ।
ବ ଭଳିକି ମରିଯିବ ଠାକୁଡି ବା ଗଛ ଗୋଟେ କହୁଥିଲୁ ମରି ଯାଇଛି ବୋଲି।
ଏଟା ତା ଭିତରେ କୋଉଠି ମରିକି ଅଛି ତାକୁ କିଏ ଜାଣିଛି।
ଆଉ ସେଟା ଜଣା ପଇଲାନି।
ତା ଦେହ ତା ଦେହରେ ମାଡିଛି ଆ ମାନ ଘର ପାଇଖାନା କତିକି ଉଁ ମାଡି ମାଡି ସାରିଲାଣି।
ଆଉ ପୋଇ ପୋଇ ଯୋଉ ନଗେଇଥିଲା ନୂଆବୋଉ ହେଲା।
ଆ କୁଉଁ ଗୋଟେ କଥା ଶୁବେନି
ତୁ ପଳେ ଆଇ ଫାଙ୍କା ଜାଗାକୁ।
ଆଉ ମୁଁ ପଳଉଛି ଆମ ଖ ଖ ଆତିଆ ମୂଳକୁ।
ହଁ ଫାଙ୍କା କୁ ପଳେଇ ଆସ। ଯୋଉ ମୁଁ କହନି ଯୋଉ ପୋଇ ଲଗା ହେଇଥିଲା।
ଏଇ ତା ଘାସରେ କୋଉଠି ଘାସରେ କୋଉଠି ମାଡୂଛି।
ନା ନା ସେଇ ଯୋଉ ଉଁ ଇଏ ଗଛ ମମୂଳ ମାନେ ଏଇ ଯୋଉଠି ମାଟି ପଡିନଥିଲା
ଜହ୍ନି ଜହ୍ନି ଗଛ କତିକି ହେଗ ତା ଭିତରେ ଘାସ। ତା ଭିତରେ ଜହ୍ନୀ ଗଛ ଦୁନିଆ ମାଡିଚି ହେଟି କିଏ ଯିବ ଲୋ। ଲଙ୍କାଗୁରାକୁ ଏତେ ପାଣି ଦେଇ ଦେଇକି ହେଇଥିନି ଫଳୁନେଇ।
ଏ ହେରା ବହୁତ ଦିନରେ ଲଙ୍କା ଗଛ ହେଇଗଲା ଆଉ ସେ
ସିଏ ଫ ସିଏ ପଳି ଫଳିବନି ପା ଆଉ।
ନା ସେ ବା ବୁଢା ହେଇଗଲା। ଆଉ ସେ କେତେ ପଳିବ ଫଳି ଫଳିକି ବୁଢା ହେଲା ଆଉ ଫଳିବ କଣ ଆଉ ଆଉ ଯୋଉ ଇଏ ଶୁଣ ସେଇ ଯୋଉ। କଣ ହେଟା କହନି ପଣସ ଗଛ ମୂଳକୁ ଯୋଉ ମାଟି ପକା ହେଇଥିଲା ସେଇଥିରେ ଗୋଟେ ପୋଇ ଗଛ ନଗେଇଥିଲା ନୁଆ ବୋଉ ଭଲ ମୋଟା ପୋଇଟେ।
କାଇଁ।
ହଁ ହଁ ସେଠି ନଗେଇଥିଲା। ମୋଟା ପୋଇ ଟେ ମୁଁ ନି ଆଁ ମା ମାଡୁଛି ନା।
ହୁଁ ମାଡି ନେଇ ଯେ ଉଟିଛି। ଗୋଟେ ଏତେ ଉଁଚରୁ ଆଣ୍ଠିଏ ଉଁଚରୁ ଏ ଆଣ୍ଠିଏ ନୁହେଁ ଏଇ
ହୁଁ ହୁଁ ହୁଁ ମୋଟା ମୋଟା ଟା ମୋଟା ପୋଇଟା। ତାକୁ ଟିକେ ମାଟି ଫାଟି ଦେଇଦେଲେ ଉ ମାନେ ବାଡ ଦେଇଦେଲେ ସେ ଉଁ ଉପରକୁ ଉଠିଯିବ ସେ ଯୋଉ।
ସେଇ ସେଇ ମାଡିଯିବ ନେଇକି ସେ ଯୋଉ ଅଗରା ପୋତା ହେଇଛି।
ହଁ ଆ ସେ ଦେଇଦେଲେ ବି ସେଟା ପଣସ ଦେ ଜବୁ ଯୋଉ ଫୁଲ ଗଛ ଦିହରେ ଉଠିଯିବ।
ହୁଁ।
ହୁଁ।
ହଁ।
ଆଉ
ଖାଉ
ନା ଆଉ ଙ୍କ ସେଠି ଯେମିତି ପାଣି ଅଛି ସବୁ ପ୍ରକାର ଲଗେଇଲେ ବି ହବ।
ହଁ ବା ହୁଁ।
ହଁ। ଏଠି ଜଣେ କଲରା ଦେଇଥିଲା ତାର ଗୋଟେ ଗଛ କଲରା ମାରିଥିଲା। ସେ ମତେ କଲରା ଅଧ କିଲେ ଉପରେ ଦେଇ
ହଁ ନେଲା ପଇସା?
ଚିହ୍ନା ଆକୁ ଦେଲା ଖୁସିରେ।
ଓ
ଏଠି ତ ଯାହା ଖାଇବୁ କିଣିକି ଖାଇବୁ ଆଉ। ସେଇଆ କାକୁଡ଼ି ଏଠି ଫୋପାଡୁଚେ ଆମେ ଏଠି
ହଁ ଏଠୁ କୋଉଠୁ ପାଇବ।
ସେଇ ବା ଆଉ ନା କାକୁଡ଼ି ଟା ଏଇନା ଭଲ ଫଳୁଛି।
ଶୁଭୁନି।
କାକୁଡ଼ି ଟା ଏଇନା ଭଲ ଫଳିବା ଟାଇମ୍ ଟା ଆଉ।
ହଁ ସବୁ ପା ଗଛ ସବୁ ପା ଝଲି ଯାଇଥିଲା।
ଓ ଏଇ ବର୍ଷା ଟୋପେ ହେଲା ଯେମିତି
ହଁ।
କେତେ ନହେଲେ ଏଇ ବଡ଼ ଗଛରେ କେତେ ପାଣି ମଡ଼େଇକି ଦେବେ।
ସେଇଆ ପା।
ଛୋଟ ଗଛରେ ହଁ ପାଣି ମଡେଇଦେବେ। ଆ ବଡ଼ ବଡ଼ ଗଛରେ କେତେ ପାଣି ମଡ଼େଇବେ।
ଆଉ କହିଲା କହିଲା କଣ ରଖ ଫୋନ।
କିଏ କି?
କେଇଆଣି।
ନାଁ ନାଁ ତୁ କଲ୍ କର ଆମର କଟିନି କାହିଁ ରହିବ। ତୁ ର ଆମର ଯେତେବେଳେ କଟିବ ସିଏ ଆପେ କଟିବ ମୁଁ
ସେ ସିଏ ଆପେ ଏଥିରେ କଟିବ ଆପେ କଟିବ ତୁ କଣ
ତୁ ରହ କଲ୍ ରେ ରହ ତୁ କଲ୍ ରେ ରହ ସିଏ ହୁଁ ତୋର ମୋର କଟିଲେ ଯାଇକି ଯିବ।
ହଁ।
ହୁଁ ଆଉ
ଏଁ
ଏଇଆ ଆଉ ନା ଆଉ କଣ?
ଖଡା଼ ଦିଟା ବଢ଼ିଆ ଲାଗୁଛି ଖାଇବାକୁ ଆଁ
ହଁ ହଁ ସେଇ ଖଡା଼ କୁ ରୋଇ ଦେ। ହେଲା।
ଦେଖିବା ମେଘ ହଉ ଏଇଠି ପୋତି ଦେଲେ ହବ ଆଉ।
ହଁ। କାଉଁଲେଇଚି ବର୍ଷା ହବ ସିଆଡେ଼ ତ ଟିକେ ବର୍ଷା ହଉଛି ଇଆଡ଼େ ନାହିଁ କିଛି।
ହଁ।
ହଁ। କୁହନ୍ତି ପାହାଡିଆ ଅଞ୍ଚଳରେ ବେଶୀ ବର୍ଷା କିନ୍ତୁ ଏଠିକି ଜମା ନାହିଁ।
ହଁ।
ଜମା ବର୍ଷା
ଏଥିରେ- ଏଥିରେ ଖାଲି ସେଇ ଫସଲ କଥା ବାର୍ତ୍ତା